ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହାଲୋ।
ମ୍ୟାଡାମ୍ ନମସ୍କାର।
ନମସ୍କାର କେମିତି ଅଛନ୍ତି?
ହଁ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ବ୍ଲା ଅଛି। କଣ କରୁଥିଲେ?
ଏବେ ଜଷ୍ଟ ଖାଇବା ସରିଲା। ଖାଇସାରିକି ଜଷ୍ଟ ପାଣି ପିଇକି ମୋବାଇଲ ଟିକେ ଦେଖୁଥିଲି ଆଉ।
ଓ ସାଙ୍ଗେ ସାଙ୍ଗେ ଖାଇକି ପାଣି ପିଇବା କଥା ନୁହେଁ। ମୁଁ ଏଇଠି ଟିକେ ଚାଲୁଥିଲି ଆଉ ଖାଇକି। ହଁ ହଁ।
ଓ ହ। ଆମର ଆଜି ଗୋଟେ ପିଲା ନେଭିରେ ଚାକିରି ପାଇଲା ତ। ସେଥି ନାଇଁ ସେ ଆଜି ବିରିୟାନୀ ଦେଇଥିଲା। ତ ବିରିୟାନୀ ଖାଇଲା ପରେ ବହୁତ ଜୋରରେ ଶୋଷ ଲାଗିଲା। ସେଥିପାଇଁ ଟିକେ ପାଣି
ହଁ। ହଁ ଠିକ ଅ ବିରିୟାନୀ ଖାଇଲା ବେଳେ ଟିକେ ରାଗ ଲାଗିଲେ ତ ପାଣି ପିବାକୁ ହିଁ ପଡିବ।
ହଁ ଏ ବିରିୟାନୀଟି ବ ସ୍ପାଇସି ଥିଲା ତ ସେଥିପାଇଁ।
ହଁ ସେଥିପାଇଁ। ଆଉ ଆପଣ ଆପଣଙ୍କ ବିଦ୍ୟାଳୟ ସମୟରେ ବଣ ବି କରିବାକୁ ଯାଉଥିଲେ।
ବିଦ୍ୟାଳୟ ସମୟରେ ତ ପଞ୍ଚମ ଶ୍ରେଣୀରେ ବହୁତ ବଣଭୋଜି କରିଛୁ। ଆଉ ବଣଭୋଜିର ମଜା କିଛି ନଲଗା।
ହଁ ହଁ ଆଜି ମୋର ଗୋଟେ ପିଲାଦିନର ସାଙ୍ଗ ମନେ ପକିଲଥିଲା ମତେ ଶୁଣିକି ମୋର କିଛି ଅତୀତର ସ୍ମୃତି କୁ ଫେରିଗଲି ମତେ ବହୁତ ଖୁସି ଲାଗିଲା। ଆପଣଙ୍କର ଅନୁଭୂତି କଣ ଥିଲା?
ଅନୁଭୂତି ତ କହିଲେ ନ ସରେ। କଣ ପାଇଁ ନା ସେ ପିଲାଦିନ ଆଉ ସେ ବଣଭୋଜି। ସବୁ ପିଲା ବେଳର ସାଙ୍ଗ ସେତେବେଳେ ଆମର କିଛି ବୁଦ୍ଧି ନଥିବ। କିଛି ମାନେ କିଛି ବି ପ୍ରକାରର ମାନେ ଆମେ ଭଲ ମନ୍ଦ ଜାଣି ପାରୁନଥିବା। ଆଉ ସେଇ ସମୟରେ ବଣଭୋଜି କରିବାକୁ ଯିବା ଯୋଉ ଅଲଗା ମଜା।
ହଁ ମୁଁ ଯେତେବେଳେ ଛୋଟ ଥିଲି ବଣଭୋଜି ର ଏବେ ଯେମିତି ସମସ୍ତେ ନ ଦଉଛନ୍ତି ପିକ୍ନିକ ଆମେ ଏତି କହି ଦଉଛେ। କିନ୍ତୁ ବଣ ଭୋଜିି ମାନେ ଭାବଛି କଣ ବଣରେ ଯାଇ ଭୋଜି କରନ୍ତି କି? ସମସ୍ତେ କିନ୍ତୁ ଗଲା ପରେ ଜାଣିଲି ହଁ ଗୋଟେ ଜାଗା। କୁ ଯିବା ସମସ୍ତେ ମିଶିକି ଗୋଟେ ବୋଜି ଭାତ କରିବା। କିଛି ଗୋଟେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ତ ପୁଣି ଫେରିକି ଥିବା ଘରକୁ ପିଲାବେଳେ ତାର ସ୍ମୃତି କିଛି ଅଲଗା ଥିଲା ହେତେବେଳେ କିଛି ଆମେ ଜାଣି ପାରୁନଥାଏ କୁଆଡେ ଯାଉଛେ କଣ କରୁଛେ? ଆମ ଗୁରୁଜୀ ଗୁରୁମା ଆମକୁ ଯୁଆଡେ ନେବେ ଆମେ ସିଆଡେ ଯାଉଥିଲୁ।
ହଁ ନିଶ୍ଚୟ ଆପଣ ଯେମିତି କଇଲେ ବଣଭୋଜି ନାଁ ଶୁଣିକି ଆମେ ବି ଭାବୁଥିଲୁ ବଣରେ କଣ ଜଙ୍ଗଲରେ ଯାଇକି ଭୋ ଜି କରିଆ ତ ତାପରେ ଯୋ ସେଠିକି ଗଲା ପରେ ଜଣା ପଡିବ ଯେ ନାଇଁ ସେଠି ଗଲା ପରେ ଜଣା ପଡେ ଯେ ନାଇଁ ଆକଚୁଆଲି ଆମମାନେ ପ୍ରକୃତରେ ଆମେ ଆସିଚେ କଣ ନା ଗୋଟେ ଜାଗାରେ ଭୋଜି କରିବା ଖାଇବା ପିଇବା ମନ ମନୋରଞ୍ଜନ କରିବା ଆଉ ତାପରେ ସବୁ ଘରକୁ ଯିବା ସୁ ସୁବିଧାରେ ଘରକୁ ଫେରିବା।
ହଁ ଆମେ ଯେତେବେଳେ ବଣଭୋଜି କରିବାକୁ ଯାଉଥିଲୁ ପ୍ରଥମେ ଆମ ମୋର ଯୋଉମାନେ ପ୍ରଥମ ଶ୍ରେଣୀ ସେମାନେ ଆଗ ଯିବେ ଛୋଟ ପିଲା ତାପରେ ଦ୍ୱିତୀୟ ଶ୍ରେଣୀ ତୃତୀୟ ଶ୍ରେଣୀ ଏମିତି କରି କରି ଆମର ଆମର ଯୋଉ ଯାନବାହାନ ଥିଲା ଆମ ବିଦ୍ୟାଳୟ ଆମେ ସେଇ ଯାନବାହାନରେ ଯାଉଥିଲୁ ଆମେ ବେଶୀ ବାଟ ଯାଉନଥିଲୁ ପାଞ୍ଚ କିଲୋମିଟର କି ଛଅ କିଲୋମିଟର ଭିତରେ ଗୋଟେ ବହୁ ତ ଭଲ ଜଙ୍ଗଲ ଜାଗା ଦେଖିକି ଯାଉଥିଲୁ ଆଉ ବହୁତ ମଜା ଲାଗୁଥିଲା ଯାଉ ଯାଉ ପ୍ରଥମେ କିଛି ଜଳଖି ମାନେ ବ୍ୟବସ୍ଥା ହେଇଥିବ ଉପମା ତ ରକରୀରୁ ମୋର ମନେ ପଡୁଛି ଏବେ ଓ ଖାଉଥିଲୁ ତାପରେ ଆମେ ଗୁରୁଜୀ ଗୁରୁମାଙ୍କ ସହିତ କିଛି କିଛି ନିକଟ ଜାଗା ଯାଉଥୁ ବୁଲିବା ପାଇଁ ନଦୀ ଜାଗା ଦେଖିକି ବହୁତ ମଜା ଲାଗୁଥ ଥିଲା ସାଙ୍ଗମାନଙ୍କ ଯିବା ପାଇଁ ଆପଣ କୋଉଠିକୁ ଯାଉଥିଲେ?
ଉପମା ତରକାରୀ ସେ ଉପମା ତରକାରୀ ମନେ ପଡିଲା ଆମେ ଚତୁର୍ଥ ଶ୍ରେଣୀରେ ଯେତେବେଳେ ଥିଲୁ ସେତେବେଳେ ଆମ ଆମର ଅଂଶ ଆମ ଅଞ୍ଚଳରେ ଆମ ସ୍କୁଲଠାରୁ ପାଖାପାଖି ତିରିଶ କିଲୋମିଟର ହବ ତିରିଶରୁ ପଇଁତିରିଶ କିଲୋମିଟର ହବ ସେଇଠାକୁ ଅଶୁଂପାକୁ ଆମେ ଯା ଯାଇଥିଲୁ ଯୋଉଟା କି ଅଶୁଂପା ଗୋଟେ ହ୍ର ଦ ବୋଲି ଜଣାଅଛି ସେଇଟାକୁ ବଣଭୋଜି କରିବାକୁ ଯାଇଥିଲୁ। ସେଠି ପ୍ରଥମେ ଆମକୁ ଉପମା ତରକାରୀ ଦିଆଗଲା ଉପମା ତରକାରୀ ଦିଆହେଲା ପରେ ସମସ୍ତଙ୍କୁ ନେଇକି ହ୍ରଦ ଦେଖା ହେଲା। ତାପରେ ସମସ୍ତେ ଆସିଲା ପରେ ସମସ୍ ସ୍ତେ ବସିଲେ କିଏ ଗୀତ ଗାଇଲା କିଏ ନାଚିଲା ସମସ୍ତେ ବିଭିନ୍ନ ବିଭିନ୍ନ ପ୍ରକାରର ମାନେ ମନୋରଞ୍ଜନ ପାଇଁ ଚେଷ୍ଟା କରିଲେ। ତାପରେ ସବୁ ସରିଲା ପରେ ଖାଇବାର
ହଁ।
ଖାଇବାର ବନ୍ଦୋବ୍ୟସ୍ତ ହେଇଥିଲା ଖାଇବାର ବନ୍ଦ ସମସ୍ତେ ନିଜର ମଧ୍ୟାହ୍ନ ଭୋଜନ ଖାଇଲେ ଫୁଣି ଯାହା ମନୋରଞ୍ଜନ କରିଲେ ମନୋରଞ୍ଜନ କରିଲା ପରେ ପୁଣି ଘରକୁ ଫେରିଲେ।
ହଁ ଆପଣଙ୍କର ଆମିଷ ହଉଥିଲା କି? ଆପଣଙ୍କର ମଧ୍ୟାହ୍ନ ଭୋଜନ ସମୟରେ ଆମିଷ ହଉଥିଲା?
ନାଇଁ ନାଇଁ ନାଇଁ ମଧ୍ୟାହ୍ନ ଭୋଜନ ସମୟରେ ଆମିଷ ହୁଏ ନାହିଁ। ପୁରା ନିରାମିଷ ଖାଇବା ଗୁଡାକ ବନାଯାଏ।
ହଁ ଆମର ନିରାମିଷ ଖାଇବା ହିଁ ବନାଯାଏ ଆଉ ଆପଣ ବି ସେତେବେଳେ ଜାଣିନଥିବେ ନାଇଁ ଅଂଶୁପା ଗୋ ମଧୁର ହ୍ରଦ କାରଣ ଛୋଟ ଥିଲେ
ହଁ ସେ ସେ ସେତେବେଳେ ହଁ ଛୋଟ ଥିଲେ।
ହଁ ଆପଣଙ୍କ ଶିକ୍ଷକ ଶିକ୍ଷୟିତ୍ରୀମାନେ କହିଥିବେ ଆପଣ ଟିକେ ପାଣି ପାାଦ ମାରନ୍ତୁ କେମତି ଲାଗୁଛି ବୋଲି ଠ
ସେମାନେ ଆମକୁ ବହୁତ ମାନେ ଯତ୍ନର ସହ ହିତ ନେଇକି ଯାଉଥିଲେ ଯତ୍ନର ସହିତ ଧରିକି ଆସୁଥିଲେ।
ଆମେ ତ ଧାଡ଼ି ବାନ୍ଧିକି ଯାଉଥିଲୁ ବହୁତ ହସ ଲାଗୁଥିଲା, ସମସ୍ତେ ଆମକୁ ଅନାନ୍ତି। ହ କ
ମୁଁ ଆପଣଙ୍କୁ ସେଇ କଥାଟା ଏବେ ଜଷ୍ଟ କହୁଥିଲି ଆପଣ କହିଦେଲେ, ସେଇଟା ମୁଁ ଆପଣଙ୍କୁ କହୁଥିଲି।
ହଁ ବହୁତ୍ ହସ ଲାଗେ ହଁ ହଁ। ମାନେ ଗୋଟେ ଭାଇ ଭୋଉଣୀ ମାନେ ଅଲଗା ଅଲଗା ସେମାନଙ୍କର ଗୋଟେ ଏ ହେଇଥାଏ ଲାଇନ୍ ଆମର ଗୋଟେ ଲାଇନ୍ ଆମେ ମିଶିକି ସମସ୍ତେ ଯାଉ ଆମର ଅଗସର ଭାବ ଏ ଜଣେ ପୂ ଯାଆନ୍ତି ଆଉ ପଛରେ ବି ଆସନ୍ତି ତ ଆମକୁ ଦାୟିତ୍ଵ ସହ ନିଅନ୍ତି ଆଉ ଆଣନ୍ତି ପାଣି ପାଖୁ ଛାଡ଼ନ୍ତିନି ମୁ
ହ
ତୁ ଦେଖ ଦୂରରୁ ମଜା କର ଏମିତି ସତର୍କତା ମଧ୍ୟ ଅବଲମ୍ବନ କାନ୍ତି ଯେହେତୁ ଆ ମୁ ଛୋଟ ଥାଉ
ହଁ
ତ ଆଜି ସେ ସବୁ କଥା ବୋହୁତ ମନେ ପଡି଼ଇଗଲା ତ ଅତୀତର ସ୍ମୃତିକୁ ଟିକେ ଫେରିଗଲା ଭଳିଆ ଲାଗିଲା।
ବହୁତ ଭଲ ଦିନ ଥିଲା ଆଉ ଆଜିିକାଲିର ଜଞ୍ଜାଳମୟ ଜୀବନ ଭିତରେ ସେଇ ମୋ ଜିମୁ ଦିନ ଗୁ ଗୁଡ଼ାକ ମନେ ପଡ଼ିଗଲେ ବହୁତ ଖୁସି ଲାଗୁଚି ନିଜକୁ ଗୌରବ ମନେ କରୁଚୁ ଯେ ଆମେ ଆମେ ବଣଭୋଜି କରିଥିଲୁ।
ହଁ ହଁ। କିନ୍ତୁ ଆଜିକାର ବଣଭୋଜିର ସଂଜ୍ଞା ବୋଧେ କିଛି ଅଲଗା ହେଲାଣି। ହଁ ସଠିକ୍ କଥା କହିଲେ ଏବେ ବଣଭୋଜିର ସଂ କିଛି ଅଧିକ ଅଲଗା ହେଇଗଲାଣି ଖାଲି ଯିବା ଏମତି ତାଇରେ କିଛି ମଜା ମସ୍ତି ନ ଥାଏ ଗୋଟେ ଏକତା ତ ନଥାଏ ଆମେ ଯୋଉ ଏକତ୍ରିତ ଭାବରେ ସମସ୍ ସବୁ ପିଲା
ସେ ସବୁ କିଛି ଆମେ ଭାବର ଆଦାନ ପ୍ରଦାନ କରୁଥୁଲେ କିମ୍ବା ପ୍ରତିଯୋଗିତା କରୁଥୁଲେ।
ହଁ ଆପଣ ଯେମିତି ମନେ ପକେଇଦେଲେ ପ୍ରତିଯୋଗିତା ଆମର ସେଠି ପ୍ରତିଯୋଗି
ହଁ ପୁଣି ବ ଦିଆଯାଏ ପୁରସ୍କାର ମଧ୍ୟ ଦିଆଯାଏ। ହଁ ଆମର ପୁରସ୍କାରରେ ଦିଆ ହଉଥୁଲା ଗୋଟେ ଗୋଟେ କଲମ ମ ତ ମନେ ଅଛି।
ହାଲୋ। ମାଡ଼ାମ୍ ଆପଣଙ୍କର ନେଟୱାର୍କ ବୋଧେ ପ୍ରୋବ୍ଲେମ୍ ଅଛି ଟିକେ।
ଓହୋ।
ହରେ ହଁ ଏବେ ଶୁଭାଗଲା।
ହଁ ମୁଁ କୋହୁଥିଲି ଆମର ପ୍ରତିଯୋଗିତାରେ ପୁରସ୍କାର ଗୋଟେ ଗୋଟେ କଲମ ଓଉଥୁଲେ ମୋର ମନେ ପଡ଼େ। ଆପଣଙ୍କର କଁ ଦଉଥୁଲେ ପୁରସ୍କାର ଇ କିଛି ଦୋଉନଥୁଲେ?
ନାଇଁ ପୁରସ୍କାର ଦେଉଥିଲେ ଆମର ଜାଣିଛନ୍ତି କୋଉ ଭଳିଆ ପ୍ରତିଯୋଗିତା ହେଉଥିଲା ଆମର ହଉ ଥିଲା ଯେ ଡେଇଁକି ଯି ମାନେ ତାରରେ ଦଉଡ଼ିରେ କିମ୍ବା ତାରରେ ଜିଲାପି ବନ୍ଧା ହେଇଥିବ ଜିଲାପି ଡେଇଁକି ଖାଇବା କିମ୍ବା ଯୋଉ ବସ୍ତା ଡିଆଁ ଥାଏ। ନହେଲେ ତ ମାନେ ପୁରା ଛୋଟ ଛ ତ ଯୋଉଟାକିରି କିଛି କ୍ଷତି ପହଞ୍ଚିବନି ଆମ ଶ ମାନେ ଶରୀର ପାଇଁ। ଆମର ଯେ ଯେମତି ଆପଣ ଯେମତି ଆପଣ କଇଲେ ପୁରସ୍କାରରେ ଆପଣଙ୍କୁ ପେନ୍ ଦିଆହଉଥୁଲା ଆମର ସେମିତି ଯିଏ ପ ପାଇବ ଆମର ମନେ ଅଛି ଗୋ ଏରା ମୁଁ କଦଳୀ ଦଉଥୁଲେ ଯିଏ ଫାଷ୍ଟ୍ ହବ ତିନିଟା କଦଳୀ ଯିଏ ସେକଣ୍ଡ୍ ହବ ଦିଟା କଦଳୀ ଆଉ ଓ ଯିଏ ତୃତୀୟ ହବ ତାକୁ ଗୋଟିଏ କଦଳୀ।
ହଁ ନିହାତି ଆଡ଼େ ଏବେ ତ ବଡ଼ ବଡ଼ ଟ୍ର
ଅଃ
ବଡ଼ ବଡ଼ ଟ୍ରଫି ଠାରୁ ସେଇ ତାର ମାନ ତେବେଳେ କି ଛି ଅଲଗା ଥିଲା ବୋହୁ ଭଲ ଲାଗୁଥୁଲା।
ହଁ ଆମେ ବୋହୁତ ଖାତା ପେନ୍ ବି ପାଇ ଖାତା କଲମ ବି ପାଇଚୁ ଆପଣ ଯେମିତି କହିଲେ।
ହଁ। ହଁ କାସ୍ ସେମିତି କି ଆହୁରି ଥରେ ଫେରି ଆସନ୍ତା ସେମିତି ପୁରୁଣା ଦିନ ଆମ୍
ଏବେ ତ ସେଇ ପିଲାଦିନ ଫେରିଆସିବା ବୋହୁତ କଷ୍ଟ କର।
ମାନେ ହସି ଦେବେ ହଁ ଏମିତି ଯାଉଚ ଏଇରା ଦୋଉଥିଲେ ଆମକୁ ତ ଏତେ ବଡ଼ ବଡ଼ ଟ୍ରଫି ଦୋଉଛନ୍ତି। ଦୋଉଚନ୍ତି ଏମିତି କହିବେ ସେମାନେ। ସେମିତି ତାଛଲ୍ୟ ମନେ କରିବେ କିନ୍ତୁ ସ୍ମୃତି କିଛି ଅଲଗା ଥିଲା ବୋହୁତ ଭଲ ଲାଗୁଥିଲା। ଆପଣ କେତେ ବର୍ଷ ଯାଏ ଯାଇଛନ୍ତି ଯେମିତି ପଲେ ପଞ୍ଚମ ଯାଏ କିନ୍ତୁ ଆମେ ତ ମତେ ଲାଗୁଛି ଆମେ ଅଷ୍ଟମ କି ନବମ ଯାଏ ଯାଇଥିଲୁ ଦଶମରେ ଯାଇନଥିଲୁ କିନ୍ତୁ ଅଷ୍ଟମ କି ନବମ ଯାଏ ଆମେ । କରିବାକୁ ଯାଇଚୁ ଆମ ବିଦ୍ୟାଳୟରେ।
ନାଇଁ ଆମେ ପଞ୍ଚମ ଯାଏ ଯାଇଚୁ ପ୍ରଥମରୁ ପଞ୍ଚମ ବୋଧେ ଆଉ ମନେ ପଡୁନି ଠିକ ସେ କେତେଥର ଯାଇଚୁ। କିନ୍ତୁ ପ୍ରଥମରୁ ପଞ୍ଚମ କଣ ହାଲୋ ଆଜ୍ଞା।